ହ୍ୟାଲୋ।
ହ୍ୟାଲୋ।
ହଁ ଭାଉଜ? ହ୍ୟାଲୋ।
କୁହ।
ହଁ କଣ କରୁଛ?
ହଁ, ଏଠି ଶୋଇଥିଲି ପୁଅକୁ ଶୋଇ ପକାଉଥଲି। ତମେ କଣ କରୁଛ?
ମୁଁ ବସିଥିଲି।
ଖରା ହଉଛି ନା?
ନାଁ ମ କାହାଳିଆ କାହାଳିଆ କରି ହ ରଜ ପାଗ ଦେଇଛି ନା ଗରମ ଆଜି ନାହିଁ କାଲି ଗରମ ହଉଥିଲା ଆଜି ଗରମ ନାହିଁ।
ଓହୋ ଆଉ ଦେଇ କଣ କରୁଛନ୍ତି।
ପିସା
ସେ
ଆଉ ତମ ବଡଦେଇ ରଜକୁ
ଦେ
ଅ ହ। କୁଦିନ ଆସିବେ ରଜ ଜବା ଆସିବେ
ହଁ ରଜ ପର୍ବରୁ ଆସିବେ ଆଉ। ତମେ ଯିବନା ଘରକୁ?
ଆଉ ମାମୁଁଘରୁ କୋଦିନ ଆସୁ ତିଲ ବାହାଘର ପରେ ଆଉ ଆସିନ?
ନା ନା ବାହାଘର ପରେ ଆଉ ଯାାଇନି ସେ ବାହାଘର ରେ ଯାଇଥିଲି ଯାହା।
ହଁ ହଁ ଆଉ ରଜ ରଜକୁ ଗାଁ ରେ ଭଲ ହବ
ହଁ
କଣ କହିଲୁ ଝିଅ?
ତମେ ଆଉ ଗାଁକୁ ଆସିବ ନା?
ଯିବାର ଅଛି ରଜକୁ ଆଉ।
ରଜରେ
କଣ କହିଲ ହଁ ରଜରେ ଯିବାର ଅଛି।
ଉଁ ହୁଁ ଆଉ।
କାଲି ବର୍ଷା ହେଇଥିଲା ନା।
ହାଲୋ।
କାଲି ବର୍ଷା ହେଇଥିଲା ନା।
ନା ନା ବର୍ଷା ହେଇନି।
ଆଉ ତମ ଭାଇ କୋଉ ଦିନ ଆସିବେ।
ସେ ବାହାଘରକୁ ଆସିଥିଲା
ଅହଁ ତୋ ଦେଇଙ୍କ ପୁଅ ଟା କେତେ ବର୍ଷ ହେଲାଣି।
ଏଇ ଅଗଷ୍ଟ କୁ ଦି ବର୍ଷ ପୁରିଲା।
ଓହୋ ହ ବାହାଘର ତା ହେଲେ ହେଲାଣି ତିନି ଚାରି ବର୍ଷ ହଁ।
ଆ ହଁ
ବାହାଘର ତିନି ବର୍ଷ କେତେ ହେଇଯିବ।
ଏଇ ଜୁନୁ କୁ ତିନି ବର୍ଷ ହେଇଗଲାଣି।
ହଁ ହଁ।
ରଜରେ କଣ ପିଠା କରିବ। ଆଜିି
ରଜରେ
ରଜରେ କଣ ପିଠା ଫିଠା କରିବନା।
ରଜ ହଁ ରଜରେ ପିଠା ହବ। ରଜରେ ପୋଡ ପିଠା, କାକରା ପିଠା ହବ। ଫାଷ୍ଟ ର ଯ ରବିବାରେ ପଡୁଛି ରବିବାରେ ଆଇଁଷ ହବ। ଆଉ ମଝି ରଜ ତ ସଂକ୍ରାନ୍ତି ପି ଖିଆହବ ଆଉ
ରଜ ଏଥର ଭାରି ଅବାଗିଆରେ
ତମ ଭାଇ ନାହାନ୍ତି ବାହାରେ ଅଛନ୍ତି ରଜକୁ ବୋଧେ ଆସି ସୁଅ
ଭାଇ କଉଠି ଅଛି ଏ
ଭାଇ କଟକରେ ଅଛନ୍ତି।
କ ଣ କରୁଛନ୍ତି।
ହୁଁ ଅଛନ୍ତି କାମ କାମରେ ଆଉ।
ଉଁ ହୁଁ।
ହଉ। ଦେହବା ସମସ୍ତେ ସବୁ ଭଲ ଅଛି ନା?
ହଁ ଭଲ ଅଛି।
ହଁ, ହଁ ଆଗ ତମ ଗାଁ କ ଯାଇ ଚନା ଘରୁକୁ ତମ ସହିତ ଘର ଆଡେ ତମ ଗାଁ ଘର ଆଡେ ଯାଇଥିଲ ନା।
ହଁ ବାହାଘର ପରଦିନ ଯାଇଥିଲି। ଯୋଉ ରସେପସନ
ହଁ, ହଁ ଗାଁ ରେ କା ବାହାଘର ହେଲା କିି ତମ ଗାଁ ରେ
ନା ନା ସେଇ ସୁଭାସ ଏଇ ବାହାଘର ପରେ ପରେ
ହଁ ହୋ।
ଅଁହଁ। ସେ ବାଦାମ
ଆଉ ତମ ବାରିରେ କଣ ଗଛ ଲଗେଇଛ।
ଆମ ବାରିରେ ଆମ୍ବଗଛ ଲଗେଇଛନ୍ତି।
ପଣସ ଗଛ।
କଦଳି।
ତମ ଘର ଟା ଥଣ୍ଡା ଥିବ। ବାଡ଼ି ଚାରି ଗଟେ ଗଛ ଅଛି ଘର ଥଣ୍ଡା ଥିବ।
ନା ନା ଗରମ ଲାଗୁଛି। ଆଜି ଟିକେ ଆଜି ଟିକେ ଥଣ୍ଡା ଲାଗୁଛି। ଯାହାର ଉପର ଘର ଥଣ୍ଡା ଲାଗିବ ତଳ ଘରରା।
ହଁ ଲାଗିବ ଯେ ଯାହାନେ ତମ ଘର ଚାରିପଟେ ଗଛ ଅଛି। ଏତେ ଖରା ଟା କାଟୁନଥିବ ଘରୁକୁ।
ହୁଁ।
ଆଉ ଶୀତ ଦିନରେ ବହୁତ ଥଣ୍ଡା ଲାଗୁଥିବ ତମ ଘର ଟା। ତମ ଘର ପଛ ପଟେ ଜୋର। ଥଣ୍ଡା ଲାଗୁଥିବ ଗଛ ତମର ତ ଚାରିପଟ ଗଛ। ତମର ସନ୍ଧ୍ୟାବେଳେ ହିଁ ଭଲ ପବନ ଦଉଥିବ ଗଛ ପାଇଁା
ଆ ସଦାବେଳେ ପବନ ଦଉଚି।
ଆମ ଘରେ ବି ନଡିଆ ଛ ଭଡିଆ ନଡିଆ ଅଛ ଆମ୍ବ ଗଛ। ସବୁ ଅଛି ସନ୍ଧ୍ୟା ବେଳେ ପବନ ଦବ ଆମ ମ ଗାଁରେ।
ହୁଁ।
ଛ।
ହୁଁ।
ଆଉ ଏଠି ତ କିଛି ଗଛ ନାହିଁ। ଯଉ ଗରମ କୁ ଖରା କୁ ଗୁଳୁ ଗୁଳି ହୋଉ
ହୁଁ ହୁଁ। ତମେ ଗଛ ଲଗେଇ ଦୋଉନ।
ଗଛ ବା ଚାରିପଟେ ସବୁ ଫାଙ୍କା। ସବୁ ଗାଈ ବାଛୁରି ପଶିକି ସବୁ ଖାଇଦେବେ। ପାଣି ତ ନାହିଁ ଗଛ ଲଗେଇଦମ ପାଣି ଦେମି କେମିତି। ପାଣି ତ ଗାଧୋଇବାକୁ ହଉନି ଆଉ ଗଛରେ ସେଆ ପାଣି ତ ନାହିଁ ତ ଘର ଆଗରେ ତିବଳ ମାରି ମାରି ତିଗରେ ଶହେ ବାଲଟି ଲୋକ ତ ପାଣି ପିଇବାକୁ ଆଣି ପାରୁନାହାନ୍ତି। କେତେ ଆମେ ଗଛ ଲଗେଇବାଉ କହିଲିଲ ସେ ସଡ
ହଁ ମାଛ ପାଣି କେକି ଲାଗିବ ପାଣି ପିନି
କେବେ ପାଣି ସୁବିଧା ହବ କେଜାଣି।
ମ ନ ଖୋଲା ପର୍ଯ୍ୟନ୍ତ ଆ ସେଧା ହବନି
ହବ ନବା ତାପରେ ଏପଟ ମାଟି ଟା କେଲୁଆ ମାଟି ସେ ଗଛ ହବନି ଶୀଘ୍ର ତାପରେ ଯାହା ହୁଅନ୍ତା ଟିକେ ପାଣି ସୁବିଧା ଥିଲେ ସେ ଗଛ ଟା ଲଗେଇବୁ କି ଗୋଟେ କଣ କରିବୁ ଆଉ ପାଣି ତ ଆମେ ତ ପିଇବାକୁ ବାଧିବାକୁ ହଇରାଣ ହଉଛୁ ଟବଲ ମାରି ମାରି ଯୋଉ କଷ୍ଟରେ ପାଣି ଦି ଚାରିଗଲେ ଆଣିଚୁ ଗାଧେଇକି ଲୁଗା ଖଣ୍ଡ ଧୋଇବା କଷ୍ଟ ଆଉ ତୁ ଗଛ ଲଗେଇବୁ ଗଛ ବଞ୍ଚେଇ ପାରିଲେ ଲଗେଇବୁ ନା ଖାଲି ଟା ଲଗେଇବୁ ସେ ଗଛ ମରିବ
ହୁଁ
ଆଉ
ହ ଖାଇଦଥିଲା?
ସନ୍ଧ୍ୟାବେଳିଆ କେତେବେଳେ ଖାଉଛ ରାତିରେ ନଅଟା ଦଶଟା ବେଳେ ଖାଉଛ,।
ହ ମ ଆ
ଖରା ବେଳେ ପଖାଳ ଖାଉଛ ନା ଗରମ ଭାତ ଖାଉଛ?
ଆଜି ଗରମ ଖାଇଥିଲିବି ନହଲେ ସବୁଦିନ ହ ଗଡ଼ ମତଣ ହଁ ଗ ମ
ହ ତମ ଗାଈ ବି ବାଜିୁଛନ୍ତିୋ ଗାଈ କ୍ଷୀର ଦଉଛି ନା?
ହ ଯଇ ଦେଇଛ
ଁ ଗାଈ କ୍ଷୀର ଦଉଛିି ନ?
ହଁ ଦେତିଆ
ହଁ
ମୁ ଖଆାଇ ଦେଇଛି।
କଣ ଗଲେ ଝିୁଅ
ହେଇ ଦେଇଉଛି।
ଓ ହ ଚା ସମସ୍ତେ ଚା ପିଅ
ଆ
ଓ ହୋ।
ହୁଁ।
ହ ବସା ଉଠେଇଲାଣି ଏପଟେ ସେପଟେ
ପାାଉଁଡିଆ କରୁଛି ସକାଳୁ ସେମିତି ଉଠ ଖେଲା ଭଳିଆ କରଛେ ପବନ ପବନେ
ଗଁ କାଉଡ଼ିଆ ବାବା
କେିଲ ଜଣିବ ବୋଲି
ହଁ। କିନ୍ତୁ ରଜ ପାଗ ଦେଇଛି।
ହଁ ଆଗୁଆ ଟିକେ ଦେଇ ଦେଉଛି ଆଉ।
ରଜ ଅଳକୁ ଟିକେ ଥଣ୍ଡା ଥଣ୍ଡା ପାଗ ହୁଅନ୍ତା। ଟିକେ ସମସ୍ତେ ଦୋଳି ଫୋଳି।
ଆଜି କେତେ ଆଜି କେତେ ବେଳ ହଉଛି। ପାଗ ଭଲ କରିବ ବୋଲି କଣ ହବ କେଜାଣି।
ତା ଗାଁ ରେ ଭଲ ରଜ ଏ ବର୍ଷା ହବ।
ହଁ ପାଇ ମନ୍ଦିର। ସାଇ ମନ୍ଦିର ପାଖରେ ବି ଭଲ କରିବେ।
ହଁ ସାଇ ମନ୍ଦିର ଭଲ କରିବେ। ସେ ଆମ ସାଇରେ ଯଉ ଶାଳରେ। ସେଠି ବି ଭଲ ରଜ କରିବେ।
ହଁ ଦୋଳି ଫୋଳି ଆଣିଛନ୍ତି। ଦୋଳି ଆଣିଛନ୍ତି ଖେଳ ଖେଳ ହବ ମେଲୋଡି ହବ।
ଆର ବର୍ଷ। ହଁ ଆର ବର୍ଷ ହେଇଥିଲା ନା।
ହଁ ଗଲା ବର୍ଷ ହେଲା। ଚାରି ବର୍ଷ ହେଲା ଏମିତି ଭଲ କରୁଛନ୍ତି।
ହୁଁ। ସାଇ ରେ ହଉଛି ଓପର ସାଇ ରେ ହଉଛି।
ହଁ ସାଇ ମନ୍ଦିର ପାଖରେ ଆସିବେ କାଲି ଚାନ୍ଦା ମାଗିବାକୁ।
କିଏ ଆସିବେ?
ଚାଦା ମାଗିବା କୁ ଆସିଥିଲେ ଏଇ ଛକରେ ସାଇ ମନ୍ଦିର କରିବନି।
ଅ ହଃ।
ହୁଁ।
ହଉ।
କଣ କହିଲ। ହାଲୋ।
କଣ କହିଲ। ତମ କ୍ଲାସ ରେ କେତେଜଣ ଝିଅ ବାହା ହେଲେଣି?
ଆମ କ୍ଲାସ ରେ ଆମ କ୍ଲାସ ରେ ସାତ, ଆଠ ଜଣ ଭଳିଆ ବାହା ହେଇଗଲେଣି।
ପୁଅ ପିଲା ବାହା ହେଇନାହାନ୍ତି।
ତାଙ୍କୁ କେତେ ବର୍ଷ ହେଇଛି ବାଇସି ବର୍ଷ। ସେମାନେ ବାହା ହେଇ ନାହାନ୍ତି।
ତମ ଭାଇ ବାହାଘର ଆଉ ଦି। ଦି ତିନି ବର୍ଷ ଗଲେ ବାହାଘର କରିବ ଆଉ।
ତମ ବାହା ତମ ବାହାଘର ଆଗେ କରିବେ ତାଉ।
ନାହିଁ ବା ମୋର ପଢ଼ା ସରିନି
ଓହୋ
ବାହାରବେ
କଣ କହିଲ
କରିିବ ବା
ପିଙ୍କି ବାହର ଏଇ ବର୍ଷ କରିବେବା ଢିଙ୍କଡ ତମେ ଜାଣିଥିବ ହଁ
ହଁ
ହଉ ଝିଅ ବୋଉ ଡାକିଲାଣି ଆଉ
ଓ ହୋଁ ହୁଁ ହୁଁ ହୁଁ